ଏବର୍ଷ କଣ ଖବର।
ହଁ ସାଙ୍ଗ ଶୁଭ ସକାଳ ବହୁତ ଭଲ ଆଉ ତୋର
ହଁ ମୋର ବି ସବୁ ବଢିଆ
ଆଉ ତୋ ଖବର କଣ
ଖବର ଭଲ ଏଇ ଜଷ୍ଟ ବସିକି ପଢ଼ୁଥିଲେ ତୋ ଖବର କଣ ସାଙ୍ଗ।
ମୋର ବି ଭଲ ଆଉ ତୁ କେମିତି ଅଛୁ
ଭଲ ଅଛି ତୋ କଥା କହ।
ହଁ ମୁଁ ବି ଭଲ ଅଛି ଆଉ ତମ ଘରେ ସମସ୍ତେ କେମିତି ଅଛନ୍ତି।
ତମ ଘରେ ସମସ୍ତେ ଭଲ ଅଛନ୍ତି। କିନ୍ତୁ ମୋ କୁକୁରଟାର ଦେହ ଖରାପ ହେଇଯାଇଛି। ତାକୁ ଏନା ଡକ୍ଟର ପାଖକୁ ନେଇକି ଯାଇଥିଲି ଔଷଧ ନେଇକି ଆସିଲି।
କଅଁ ହେଇଛି ଗି?
ଗୋଡରେ ଗୋଟେ କଣ୍ଟା ପଶି ଯାଇଥିଲା।
ଏ, ହେ କେମିତି
ଯାଇଥିଲା କୁଆଡେ ଗୋଟେ ବାହାରକୁ। ଆସିଲା ବେଳକୁ ତା ଗୋଟରେ ଗୋଟେ କଣ୍ଟା ପଶିଯାଇଥିଲା।
ଓହୋ।
ହ
ସେମାନେ ତ ଏତେ ନିରୀହ ଜୀବଜନ୍ତୁ ସେମାନଙ୍କର ଦାୟିତଵ ନବା ଆମର ହିଁ ମାନେ ଆମର କର୍ତ୍ତବ୍ୟ ତ ଅଧିକ ତାର ଦାୟିତ୍ ନିଏ ଆଉ ତାକୁ ଖାଇବା ପିଇବା ଠିକ୍ ଟାଇମ୍ ଦେଏ ଆଉ ମେଡ଼ିସିନ ବି ଟାଇମ ଟୁ ଟାଇମ ଦେ ଆଉ ତାର ଗୋଡ଼ ବି ସଫା କରୁ ଯେଉଠି କଣ୍ଟା ପଶିଛି
ହଁ ନିଶ୍ଚିତ ନିଶ୍ଚିତ।
ଆଉ ତାର କେୟାର ନେ ଆଉ କଅଁ କରିବା।
ହଁ ମେଡ଼ିସିନ ତ ନେଇକି ଆସିଲି ଡକ୍ଟର କହିଲେ ଜଲ୍ଦି ଠିକ୍ ହେଇଯିବ ସିଏ।
ଭଲ ଠିକ୍ ହେଇ ଯାଉ ଠାକୁରଙ୍କ ଦୟା ରୁ ଆଉ ଆଉ ଜାଣିଛୁ ସାଙ୍ଗ ଏବେ ତ ଆମର ରଜ ଗଲା ନା ଓଡ଼ିଆ ମାନଙ୍କ ପର୍ବ ଆଉ ତୁ ରଜ ପର୍ବରେ ସବୁ କଣ କଣ କଲୁ?
ରଜ ପର୍ବରେ ମୁଁ ବାହାରେ ଖେଳିଲି। ନନ୍ଦନକାନନ ଯାଇଥିଲେି ବୁଲିବାକୁ ଆଉ ସେଠି ଆଉ ମୁଁ ଗାଁକୁ ବି ଯାଇଥିଲି। ସେଠି ରଜ ଖେଳିଲି ରଜ ଦୋଳି ଖେଳିଲି କବାଡ଼ି ଖେଳିଲି ଲୁଡ଼ୋ ଖେଳିଲି।
ବଢିଆ ସାଙ୍ଗ।
ତୁ ଖବର କଣ ରଜରେ ତୁ କଣ କଣ କରିଛୁ?
ମୁଁ କଣ ଏତେ ତ ଖରା ଗରମ ଥିଲା ମୁଁ ବି ସେମତି ରଜ ଦିନ ରଜରେ ତ ଆମର ତିନି ଦିନ ଆମର ରଜ ପାଳନ କରାଯାଏ ବେଶୀ ହଉତ ରଜ ପାଞ୍ଚ ଦିନ ଥାଏ କିନ୍ତୁ ଆମ ଆମେ ତ ତିନି ଦିନ ପାଳନ ହିଁ କରିଥାଉ। ମୁଁ ସବୁଦିନ ସକାଳୁ ଉଠେ ତାପରେ ନିତକର୍ମ ସାରିକି। ଏମତି ସଜବାଜ ହୁଏ ଆଉ ବହୁତ ସାରା ପିଠା ଖାଏ। ଯେମିତି ପୋଡ଼ପିଠା ଚକୁଳି ଆଉ କାକରା ପିଠା ଆରିସା ପିଠା ଖାଇକି? ଆଉ ଦୋଳି ବି ଖେଳେ ପାନ ବି ଖାଏ। ଆଉ ଟିକେ ସାଙ୍ଗସାଥି ମାନଙ୍କ ସବୁ ବୁଲିବା ପାଇଁ ଯାଏ ଗାଁ ଗାଁ ବୁଲିକି ଦୋଳି ଖେଳେ ବହୁତ ମଜା ଲାଗେ। ସତ କହିଲୁ ଆମ ଓଡିଶାରେ ମାନେ ଆମ ଓଡିଶା ହଉଛି ପର୍ବପର୍ବାଣିୀରେ ପୁରା ଭରି ରହିଥାଏ। ଆମର ଯେମିତି କଥାରେ ନାହିଁ ଆମ ଓଡିଶା ଏହାର ବାର ମାସରେ ତେର ପର୍ବ ପାଳନ କରାଯାଏ ନାଇଁ କି?
ଆରେ ସାଙ୍ଗ ସତ କଥା କହୁଛୁ। ଓଡ଼ିଶାର ପର୍ବପର୍ବାଣି ମାନେ ପୁରା ଅଲଗା ହିଁ ଫିଲିଙ୍ଗ। ରଜ, ଦୁର୍ଗା ପୂଜା, ନୁଆଁ ଖାଇ, ମକର ସଂକ୍ରାନ୍ତି, ଲକ୍ଷ୍ମୀ ପୂଜା, ଦୀପାବଳି, କେତେ କ'ଣ ସବୁ ବହୁତ ପ୍ରକାର ଆମର ପର୍ବପର୍ବାଣି ଅଛି।
ସତକଥା ଆଉ ଏଇ ସବୁ ପର୍ବପର୍ବାଣିୀରେ ସବୁଠୁ ଅଧିକ ମଜା କଥା ତୁ କଣ ଜାଣିଛୁ। ପିଠା ପିଠାପଣା ଆଉ ବୁଲାବୁଲି। ଆଉ ଘର ସଜେଇବା ଘର ସଫା କରିବା ନା କି ଆଉ ହଁ ଆଉ ସବୁଠୁ ମଜା ହଉଛି ଘରଲୋକଙ୍କ ସବୁ ମିଶିକି ସମୟ କାଟିବା ଏକା ସହ ମିଳିମିଶି ଖାଇବା ନା କ'ଣ କହୁଛୁ?
ହଁଣ୍ଡେ ଠିକ କହିଛୁ ପିଠା ନଥିଲା ତୁ ଓଡିଆ ଆ ପର୍ବପର୍ବାଣି କିଛି ବି ନୁହେଁ ପିଠ ତମ ସଂସ୍କୃତିର ଗୋଟେ ଭାଗ ଆମ ପିଠା ଟା ଯେମିତି ଛେନା ପୋଡା କାକରା ପିଠା ଏଣ୍ଡୁରି ପିଠା ଆଉରି ବହୁତ ପ୍ରକାର ଇଟିଲି ପିଠା ମୁଆ ପିଠା ଆଉ କାକେରା ପିଠା। ବହୁତ ପ୍ରକାର ପିଠା ଆରିସା ପିଠା ବହୁତ ପ୍ରକାର ପିଠା। ନା ତ ଶୁଣିଲେ ପାଟିରୁ ଲାଳ ବାହାରି ଆସୁଛି।
ହଁ ସାଙ୍ଗ ଠିକ କହିଲୁ ଆଉ ତୁ ଯୋଉଁ ବୁଲାବୁଲି କରୁ ନା ନାଇଁ ପର୍ବପର୍ବାଣିରେ
ହୁଁ କ'ଣ ହେଲା?
ତୁ ପର୍ବପର୍ବାଣିରେ ବୁଲାବୁଲି କରୁଛୁ ନା ନାଇଁ ବୁଲିବାକୁ ଗଲୁ କି ନାଇଁ?
ହଁ ଏବେ ତ କହିଲି ନନ୍ଦନକାନନ ଯାଇଥିଲି।
ଓହୋ ବଢିଆ ଆଉ ଜାଣିଛୁ ନା ଆମର ଯେମିତି ଏବେ ଯେମିତି ଗରମ ହଉଚି ପୁଣି ପଖାଳ ଆମେ ତ ଡେଲି ଡେଲି ଖାଉଛେ ଆଉ ଆମ ଓଡିଶାରେ ବି ଗୋଟେ ମାର୍ଚ୍ଚ କୋଡିଏ କୁ ବିଶ୍ଵ ପଖାଳ ଦିବସ ବୋଲି ପାଳନ କରାଯାଏ। ଆଉ ପଖାଳ ତ ପୁରା ଆମକୁ ସ୍ୱର୍ଗ ଭଳିଆ ଲାଗେ। ପୁଣି ତା ସାଥିରେ ଶାଗଭଜା ଆଳୁଭର୍ତା ବଢିଚୁରା ଖଟା ଏମିତି ବିଭିନ୍ନ ପ୍ରକାରର ଥାଏ ସେଇଟା ଖାଇକି ପୁରା ମନ ଖୁସି ହେଇଯାଏ।
ହଁରେ ପଖାଳ ତ ଆମ ଓଡିଶାର ମୁଖ୍ୟ ଖାଦ୍ୟ। ପଖାଳ ତ ଗରମ ଦିନର ଖାଇବା ପେଟ ଶାନ୍ତି ହୁଏ ମନ ବି ଶାନ୍ତି ହୁଏ। ଆଉ ଗୋଟେ କଥା ପଖାଳ ଖାଇଲେ ବହୁତ ନିଦ ବି ଆସେ। ବଢିଆ ଲାଗେ ମାନେ ପଖାଳ ଏଇ ଗରମ ଦିନେ ପଖାଳ ଖାଇଲେ ସେଟା ଗୋଟେ ଜୀବନର ଅମୃତ ଭଳିଆ ଲାଗେ। ଆମ ପଖାଳ ଦେଖିଲେ ମନ ଶାନ୍ତି ହେଇଯାଏ ନା? ପଖାଳ ଭାତ ପଖାଳ ବେଲା ଦେଖିଲେ।
ହଁ ଆଉ ତୁ କେବେ ନୂଆଖାଇ ଦେଖିଛୁ? ସେଦିନ ୱେଷ୍ଟର୍ଣ୍ଣ ଓଡ଼ିଶାରେ କେତେ କେଡେ ବଡ଼ ବଡ଼ ସବୁ ପାଳନ କରାଯାଏ।
ହଁ ହଁ ହଁ ରେ ମୁଁ ଦେଖିଛି ୟୁଟୁବରେ ଦେଖିଛି ନୂଆଖାଇ ନୂଆଖାଇରେ ଧାନ ଖାଇବା ଆଉ ନାଚିବା ଗୀତ ଗାଇବା ଆଉ ମାସ ସମଲେଇ ଙ୍କୁ ପୂଜା କରିବା ଆଉ ସେମାନେ ଜାଣିଛୁ ନୂଆଖାଇରେ ନୂଆଖାଇ ଜୁହାର ବି କୁହନ୍ତି।
ହଁ ହଁ ମୁଁ ବି ଜାଣିଛି ବହିରେ ବି ପଢ଼ିଛି।
ନୁଆଖାଇ ଜୁହାର ମାନେ ସେଟା ତାଙ୍କର ଗୋଟେ ପର୍ବ ମାନେ ଆମରି ଓଡ଼ିଶାର ପର୍ବ କିନ୍ତୁ ସେଇଟା ଗୋଟେ ୱେଷ୍ଟର୍ଣ୍ଣ ଓଡ଼ିଶା ନା ଯାହାବି ହେଲେ ସେଇଟା ଅଲଗା ଭାଗ ଓଡ଼ିଶାର। ତାଙ୍କର ଅଲଗା ସଂସ୍କୃତି ଗୋଟେ ଅଛି ନୂଆଖାଇ ଉଁ।
ସତକଥା ଓଡ଼ିଶାରେ ସବୁ ପର୍ବପର୍ବାଣୀ ରେ ଖାଇବା ସାଥିରେ ବୋହୁତୁ ସମ୍ବନ୍ଧିନ୍ଧ ରହିଛି। ଯେମିତି ରଥ ଯୋଉ ପୁରୀରେ ଆମର ପୁରା ଖଜା ମିଳେ। ଆଉ ଛତିଆରେ କାକେରା ମିଳେ ଆଉ ଆଉ ମହା ପ୍ରସାଦ ଅଭଡ଼ା କଥା ଆଉ କାହିଁ କହୁଛୁ। ସେ ଖାଇଲେ ପୁରା ଆତ୍ମା ତୃପ୍ତି ହୋଇଯାଏ।
ଅଁ। ଭଲ ଲାଗେ ମତେ ତ ରଥଯାତ୍ରାର ସେଇ ଯୋଉ ରଥଯାତ୍ରା ମୁଁ ଯେବେ ବି ଯାଏ ଆଣେ ସେ ଖଜା ନେଇକି ଆସେ ମହାପ୍ରସାଦ ଆଣେ। ମୁଁ ସେମିତି ପୁରୀ ଗଲେ ବି ନେଇକି ଆସେ କିନ୍ତୁ ମୋତେ ଛତିଆ କାକେରା ଏତେ ପସନ୍ଦ ଆସେନି ସତ କଥା ଏଇଟା। କୋଉଠି କଣ ଭଲ ଲାଗେ ମୁଁ ଜାଣିିନି କିନ୍ତୁ ସମସ୍ତଙ୍କିର ତ ଟେଷ୍ଟବର୍ଡ ସମାନ ନୁହେଁ ନା।
ହଉ।
ଆରେ ଆରେ ସାଙ୍ଗ ମୁଁ ଶୁଣୁଛି ନାଇଁ ଜଗନ୍ନାଥ ଟେମ୍ପୁଲ୍ ର ଖଜା ଦୁନିଆରେ ଫେମସ୍ ସେଇଟା ସତ କି?
ହଁ ହଁ ଏଇଟା ତ ସତ କଥା। ଆଉ ସେଇ ଖଜାରେ ତ ଓଡ଼ିଆ ମାନଙ୍କର ସବୁଠାରୁ ପ୍ରିୟ ଖାଦ୍ୟ କହିବା ପାଇଁ ମାନେ ସମସ୍ତଙ୍କର ଗୋଟେ ପ୍ରିୟ ଭୋଗ ବି ତାକୁ ମନାଯାଏ। ସେଇଟା ବୋହୁତ ଭଲ ହିଁ ଲାଗେ ଖାଇବା ପାଇଁ ଆଉ ଆଉ
ହୁଁ ଆହୁରି ଏଇ ଯୋଉ ଆମର ଅଛି ଠାକୁରଙ୍କର ପ୍ରସାଦ।
ଆଉ ପୁରୀର ଫେମସ ଟଙ୍କତୋରାଣୀ।
ଆମ ଛପନ୍ ଭୋଗ ଅଭଡ଼ା। ଗୋଟେ ଶିରା ବି ମିଳେ ପୁରୀରେ ସେଟା ବି ବୋହୁତ ବଢ଼ିଆ ଲାଗେ। ଠାକୁରଙ୍କ ମହିମା କିଛି ଏମିତି ଆମ ମହାପ୍ରଭୁଙ୍କ ପ୍ରସାଦ ସିଏ।
ହଁ ସତ କଥା। ଆଉ ରଜ ଫେଷ୍ଟିଭାଲ ତ ଆମର ଯୋଉ ଏବେ ଗଲା ସେଦିନ ତ ଗା ପୁରା ଝିଅ ପିଲାମାନେ ତ ଅଧିକ ପୁରା ଜୋଳିରେ ଝୁଲିି ଝୁଲି ଯୋଉ ପିଠା ଖାଆନ୍ତି କି ମଜା ହୁଏ।
ହଁ ସେଟା ତ ଫୁଲ୍ ଏନଜୟମେଣ୍ଟ ର ଫେଷ୍ଟିବାଲ୍ ବୋହୁତ ଖୁସି ଲାଗେ ସେ। ଝିଅ ମାନଙ୍କୁ ଦେଖିଲେ ପୁଅ ପିଲା ମଧ୍ୟ ତାସ୍ ଖେଳନ୍ତି। ଗୀତ ବଜାନ୍ତି, ନାଚନ୍ତି, କବାଡ଼ି ଖେଳନ୍ତି, ଖୋଖୋ ଖେଳନ୍ତି। ସେମାନେ ବି ପୁରା ତାଙ୍କର ଗୋଟେ ଅଲଗା ଇଏ ରେ ଥାଆନ୍ତି। ସମସ୍ତେ ସମସ୍ତିଙ୍କ ଝିଅ ପିଲା ବି ସେଟାକୁ ଉପଭୋଗ କରନ୍ତି। ସେ ରଜ ପରି। ଇଏ ଏତେ ଘରକୁ ପୁଅ ପିଲା ମାନେ ବି କରନ୍ତି। ଆଉ ତୁ ଦୋଳି ଖେଳିଚୁ କି ନାଇଁ ସାଙ୍ଗ?
ହଁ। କେମିତି ଖେଳିବିନି ପୁଣି ଏତେ ବଡ଼ ରଜରେ ଦୋଳି।
ଆଚ୍ଛା ଦୋଳି ତ ବୋହୁତ୍ ପ୍ରକାର ଦୋଳି ଥାଏ। ଗୋଟେରେ ଗଛରେ ଗୋଟେ ଦଉଡ଼ି ବନ୍ଧା ଦୋଳିଥାଏ। ଗୋଟେ ବାଉଁଶ ରେ ଦୋଳି ଥାଏ। ତୁ କୋଉଟା ଖେଳିଛୁ?
ମୁଁ ଗଛରେ ଦଉଡ଼ି ବନ୍ଧର ଦୋଳି। ଆଉ ପୁଣି ଜାଣିଛୁ ନା ଏବେ ଆମର ମକର ସଂକ୍ରାନ୍ତି ବି ଗଲା। ମକର ସଂକ୍ରାନ୍ତି ସେଥିରେ ପୁରା ବହୁ ସାରା ପିଠା ଆରିସା ପିଠା, ଛେନା ଗଜା ସବୁ ପୁରା ଘରେ ବନା ହୁଏ। ଆଉ ଗୁଡ଼ି ବି ଉଡ଼ା ହୁଏ।
ହଁ, ରେ ସାଙ୍ଗ ସେଦିନର ସକାଳ ବାସ୍ନା ହିଁ କିଛି ଅଲ୍ଗା। ଆମେ ସଖାଳୁ ଉଠୁ ଉଠୁ ଯେତଳେ ଉଠିକି ଆସୁ ବାହାରକୁ, ସେତେ--ଳେ ଘର ସାରା ପୁରା ପିଠାର ବାସ୍ନା। ସେ ଯଉ ମାନେ ତେହ୍ୱାର୍ ର ପୁରା ସେ ଫିଲିଙ୍ଗ୍ ସେ ଭାଇପ୍ ସବୁ ମସ୍ତ୍ ଲାଗେ।
ହଁ ଆଉ ଯଉ ସମେସ୍ତେ ମିଳି ମିଶିକି ଗୁଡ଼ି ଉଡ଼େଇଆ, ବଢ଼ିଆ ଲାଗେନା। ଗୁଡ଼ି ଉ
ମୁଁ ବହୁତ୍ ଲୋକଙ୍କ ଗୁଡ଼ି କାଟିବି ଦିଏ ଜା--ଚୁ।
ହଁ ବଢ଼ିଆ, ସେଇଟା ତ ଗୋଟେ ପ୍ରତିଯୋଗିତା ହୁଏ। ବହୁତ୍ ମଜା ବି ଲାଗେ ସେଟା। ଆ
ବଢ଼ିଆ କଥା ଆଉ। ଆଉ କଇଲୁ, ଆମର ଯେମ୍ତି ଓଡ଼ିଆ ମାନେ ଆମର ଯେମ୍ତି ମାଣବସା ଗୁରୁ ବାର୍। ପୁରା ମା ଙ୍କ ଲ ମା ଲକ୍ଷ୍ମୀ ଙ୍କୁ ପୂଜା କରାଯାଏ, ସବୁ ଓଡ଼ିଆ ଘରେ ଘରେ। ଛେଦିନ ପୁରା ପିଠା, ପଣା, କ୍ଷୀରି ଆଉ ପୁରା ସଖାଳୁ ତା'ପୂର୍ବରୁ ଘର ସଫା କରି ଝୋଟି ପକେଇବା। ଫୁଣି ପିଠା, ପଣା କରି ଲକ୍ଷ୍ମୀ ମାଆଙ୍କୁ ପୂଜା କରିବା। ବହୁତ୍ ଆନନ୍ଦର ପର୍ବ, ଆଉ ମନ ଟା ପୁରା ଶାନ୍ତି ହୋଇ ଯାଏନା।
ସେ ତ ମା', ତାଙ୍କ କଥା କ'ଣ କହିବି! ସେଦିନ ଗରିବ ହଉ କି ଧନି ହଉ ସମସ୍ତେ ମାଆ ପୁ? ପୂଜା କରନ୍ତି। ମା ସେଦିନ, ସମସ୍ତେ ଅନେଇକି ବସିଥାନ୍ତି ମା ତାଙ୍କ ଘରୁକୁ ଆସିବେ। ମାଆଙ୍କୁ ସେଥି ଲାଗି ପୂଜା କରନ୍ତି, ଘରେ ଝୋଟି ପକାନ୍ତି। ଘରେ ମାଣ ବସାନ୍ତି, ଘରେ ଚିତା ପକାନ୍ତି। ଆଉ ଭକ୍ତି ଆଉ ଭକ୍ତି ବି ହୁଏ, ଆଉ ଖାଇବା ଜିନ୍‌ଷ ପିଠା ପଣା ବି ହୁଏ। ସବୁ ଦିଟା ମିଶିକି ବହୁତ୍ ମଜା ଲାଗେ ଘରେ।
ସତ କଥା ସାଙ୍ଗ, ଓଡ଼ିଶାର ଓଡ଼ିଶାର ଚାଲି ଚଳଣି ଆଉ---ପର୍ବ। ଆଉ ସବୁ କାର ପର୍ବ ଆଉ ଖାଦ୍ୟ। ସବୁଠାରୁ ପୁ, ମାନେ ସ--ସ୍ତେ ପୁରା ଭାଇଚାରା ହେଇ ସବୁ ପୁରା ମିଳି ମିଶିକି ରୁହନ୍ତି। ପାଳନ କରନ୍ତି, ବ--ତ୍ ଖୁସି ଲାଗେ।
ହଁ, ରେ ସାଙ୍ଗ ଠିକ୍ କହିଲୁ। ଓଡ଼ିଆ ମାନେ କେବଳ ରାଜ୍ୟ ନୁହେଁ, ସେଟା ହଉଚି ଗୋଟେ ଭାଇ ଚାରାର ରାଜ୍ୟ, ଏଠି ସମସ୍ତେ ସମାନ୍‌। ଯିଏ ହଉ ଗରିବ ହଉ ଧନୀ ହଉ ସମସ୍ତେ ମିଳିମିଶି ରୁହନ୍ତି। ସବୁ ତେହ୍ୱାର କୁ, ସମସ୍ତେ ମିଳି ମିଶିକି ପାଳନ କରନ୍ତି, କେତେ ହସ ଖୁସିରେ ସେମାନଙ୍କ ଜୀବନ୍ ବିତୁଚି। ସବୁ ଜାତି ସବୁ ଧର୍ମ ସମସ୍ତେ ମିଶିକି, ସବୁ ପ୍ରକାର୍ ତେହ୍ୱାର୍ ମିଶିକି ସମସ୍ତେ ଏଞ୍ଜୟେ କରୁଚନ୍ତି, ସେଲିବ୍ରେଟ୍ କ--ଚନ୍ତି।
ତ କଥା କହିଲୁ, ଆଉ ମୁଁ ଭାବୁଚି କି ଆମେ ଦିନେ ମିଶିକି ତୋର ମୋର ପୁରା ଓଡ଼ିଶାର ପର୍ବ ପର୍ବାଣୀକୁ ବୁଲିବା ଆଉ ପିଠା ଖାଇବା ପାଳିବା, ସବୁ ପର୍ବପର୍ବାଣୀ ପାଳିବା।
ବା ଏଇ ଦିନ୍‌ଷ ଟା ବଢ଼ିଆ କଥା କହିଲୁ, ମୁଁ ବି ସେଇଟା ବହୁତ୍ ଭାବୁଥିଲି। ଆଉ ଜାଣିଚୁ, ଏବେ ତ ରଥଯାତ୍ରା ବି ଆ--ଚି ଆଉ କିଛି ଦିନ୍‌ ପରେ। ଯିବା, ତା'ପରେ ନୂଆଖାଇ ଆସିବ ନୂଆଖାଇରେ ବି ସମ୍ବଲ୍ ପୁର୍ ଯିବା। ଆଉ ରଜରେ ତ କଟକ ଆସିବା।
ହଁ ହଁ ସାଙ୍ଗ ଠିକ କହିଲୁ ଆମେ ଯେମିତି ବି ହଉ ଯିବା। ସେଥିରେ ବୁଲିବା ପର୍ବପର୍ବାଣିୀ ପାଳନ କରିବା। ବହୁତ ମଜା ଆସିବ ନା?
ହୁଁ। ଆଉ ସାଙ୍ଗ ଯାଜପୁରରେ ବି ଗୋଟେ ବଢିଆ ପୂଜା ହୁଏ ନା।
ଯାଜପୁରରେ
ହୁଁ ଯାଜପୁର ଛତିଆରେ ଠାକୁରଙ୍କ ପାଖରେ
ହଁ ସବୁ ଅଞ୍ଚଳରେ ଭିନ୍ନ ଭିନ୍ନ ପୂଜା ହୁଏ। କୋଉଠି ଆମର ଆମର ଏପଟେ କାର୍ତ୍ତିକେଶ୍ୱର ପୂଜା ଜାଣିଥିବୁ ସେ ସେଇଠି ଆମର ବହୁତ ଭଲସେ ପାଳନ କରାଯାଏ, ଆଉ କୋଉଠି କୋଉଠି ଲକ୍ଷ୍ମୀ ପୂଜା, ଦୁର୍ଗା ପୂଜା ସବୁ ଅ ଅଞ୍ଚଳ ନେଇକି ସବୁଥିରେ ପୁରା ଭିନ୍ନ ଭିନ୍ନ ପୂଜା କରାଯାଏ ବହୁତ ମାନେ ଶ୍ରଦ୍ଧା ଆଉ ଭକ୍ତି କ୍ତିର ସହ ସବୁ ଅଞ୍ଚଳରେ ଭିନ୍ନ ଭିନ୍ନ ପୂଜା କରାଯାଏ।
ହଉ ପୂଜା ହଉ କିନ୍ତୁ ପିଠା ତ ନିହାତି ଦରକାର, ସେଟା ମୁଁ ଓଡିଶାର ଗୋଟେ ମାନ ସମ୍ମାନ ପିଠା।
ସତ କଥା, ଆଉ ଶୁଣି ପିଠା ପୁଣି କୋଉଠି ଜାଣିଥିବୁ ଆମର ଅଷ୍ଟମୀରେ ଯୋଉ ଏଣ୍ଡୁରି ପିଠା ହୁଏ ମ ହଳଦୀ ପତ୍ରରେ